ନମସ୍କାର ଆଜ୍ଞା ନମସ୍ ନମସ୍କାର ଆଜ୍ଞା ଆଜ୍ଞା କଣ କହ
କଣ କରୁଛନ୍ତି ଆପଣ?
ନାଇଁ ଆଜ୍ଞା ଅଫିସ୍ କି ଆସିଛୁ ଆଉ। ଆଜି ରବିବାର ଛୁ ଛୁ ଛୁଟି ଥିଲା ଯେ ଆଉ ଅଲ୍ପ ଅଫିସ୍ କି ଟିକେ ଆସିଛୁ କାମ ଅଛି ଆଉ କଣ କରିବା। ପ୍ରାଇଭେଟ ଚାକିରି ନା। ଅଫିସିକି ଟିକେ ଆସିକି ଟିକେ କାମ କାର୍ଯ୍ୟ ଦେଖିବାକୁ ପଡୁଛି ଆଜି ରବିବାରେ। ଦୁଇ ତିନି ଦିନ ହେଲା ପିଲା ଟିକେ ଆସିନଥିଲେ ମୁଁ ଟିକେ ଇଏ କରିକି ବାରଟା ଗୋଟାଏ ବେଳକୁ ଗୋଟେ ଦିଟା ବେଳକୁ ପଳେଇବୁ ଆଉ।
ଆଜ୍ଞା।
ଏ କଣ? ଆଉ ଆପଣ କଣ କରୁଛନ୍ତି?
ନାଇଁ ଏବେ ଜଷ୍ଟ ଟିକେ ଏଇ ଯାଉଛୁ ଟିକେ କପଡା ଫପଡା କିଣା କିିଣି କରିବାକୁ ଆଉ।
ଅ ହ।
ଆଉ ଟିକେ ମାର୍କେଟିଂ କରିବାର ଥିଲା ତ। ହ ସେଥିପାଇ ଟିକେ ଯାଉଚି ଆଜି ଟିକେ ବର୍ଷା ଛାଡ଼ିଚି। ତ ଆଉ ଟିକେ ଯିବା କିଣା କିିଣି କରିକି ନେଇକି ଆସିବା। କପଡା ଜିନିଷ ତ ଅନଲାଇନରେ ମଗେଇଲେ କିଛି ଭଲ ଆସୁନି। ଆମର ଫେକ୍ ଆସୁଛି। ସେ ଘରେ ବସିକି ଅନଲାଇନରେ ମଗେଇବା ଅପେକ୍ଷା ନିଜେ ଯାଇକି କିଣିକି ଆଣିଲେ ବି ସେଟା ଭଲ।
ଆଜ୍ଞା।
ହଁ। ଅନଲାଇନରେ ତ ଯାହାବି ଦେଖିଲା ବେଳକୁ ଗୋଟେ ପ୍ରକାରିଆ ଦେଖେଇବ। ଆଉ ଆସିଲା ବେଳକୁ ସେଟା ଆଉ ଗୋଟେ ପ୍ରକାରିଆ ଆସିବ। କପଡା ଭଲ ନ ଥିବ। ସେଥିପାଇଁ ନିଜେ ଦେଖିକି କିଣିଲେ ସେଟା ଟିକେ ବେଟର ଭଲ ହବ ଆଉ।
ହଁ। ନା ନା ସେଇଟା ଭଲ ନା। ଆକ୍ଚୁଆଲି ଅନଲାଇନ୍ ଉପରେ ଯେଉମାନେ ଭର ସା କରୁଛନ୍ତି ଧୋକା ବି ଖାଉଛନ୍ତି ମାନେ ଫ୍ରଡ଼୍ ଜିନିଷ ଆସୁଛି। ତାପରେ ପହଞ୍ଚିନା ପଇ ପେ-ପେମେଣ୍ଟ ଦେଲାବେେଳକୁ ବେଳେବେେଳେ ବ୍ୟାଙ୍କ ବ୍ୟାଙ୍କ ପେମେଣ୍ଟରେ ଅନଲାଇନରେ ମୋ ନିଜ ଆକାଉଣ୍ଟରେ ବି ହାବି ହାଇକ୍ କରାହେଇ ହାକ୍ କରରେଇକି କଟିଯାଉଚି। ଆପଣ ଆଉ କ-ମାନେ କମ୍ପ୍ଲେନ୍ ଦେଲା ବେଳକୁ ପୋଲିସ ଷ୍ଟେସନ ଯାଅ ପୋଲିସ ଷ୍ଟେସନ ସେ କହିଲେ ତମେ କାହିଁକି ଇଏ କଲ ସିଏ କଲ ଏତେ ପ୍ରକାରେ କାହିଁକି ମୋର ସେଇ ପଇ ସେଇ ପଇସା ଖର୍ଚ୍ଚ କରିବ ମାନେ ଆମେ ଅଧିକ ଡିସ୍କାଉଣ୍ଟ ଲୋଭରେ ଦେଖିଲାବେଳକୁ ଆମେ ନିଜେ ହଇରାଣରେ ପଡ଼ିବାକୁ ହଇରାଣ ପଡ଼ୁଚୁ। ତେଣୁକରି ହୁଁ ତେଣୁକ ତେଣୁକରି ନିଜେ ଯିବା ଦୋ କାନକୁ ଦୋକାନକୁ ଯିବା ନିଜ ମନପସନ୍ଦ ଜିନିଷ ଯୋଉଟା ନିଜ ବଡ଼ି ଉପରକୁ ନିଜ ଦେହକୁ ସେ କଲରଟା ସୁଟ୍ କଲା ଡିଜାଇନଟା ବି ସୁଟ୍ କଲା ସେଇ ହିସାବରେ ଆମର ଆଣିବା। ଆଣିଲେ କଣ ତମେ ଅନଲାଇନରେ ପଚାଶ ପରସେଣ୍ଟ ତିରିଶ ପରସେଣ୍ଟ ଡିସ୍କାଉଣ୍ଟରେ। ଏଥିରେ ଦଶକୁ ପନ୍ଦର କି କୋଡ଼ିଏ ପରସେଣ୍ଟ ଡିସ୍କାଉଣ୍ଟ। ତାପରେ ଏବେ ବର୍ଷା ଦିନ ଏବେ ଟିକେ ସିଜିନ୍ ନାହିଁ ନା। ତେଣୁକରି ଯାହା ହେଲେ ଏଇନେ ସବୁ ଦୋକାନ ମୁ ଏଇନା ଅବ ଯେଉଁ ରେନି ସିଜନ ପାଇଁ ଅ ଦୋକାନ ତରଫରୁ ଅଫର ଦିଆହେଇଥବ।
ଗ୍ୟା ଆପଣ ଅନଲାଇନରେ କିଣିବାକୁ ପସନ୍ଦ କରନ୍ତି ନା ଅଫଲାଇନରେ କିଣିବାକୁ ପସନ୍ଦ କରନ୍ତି।
କେନ୍ତି ଜାଣିଲ? ହଁ ଅନଲାଇନରେ କିଛି ଏଇ ଯଥା ଏଇ ସ୍ନାକ୍ସ ବିସ୍କିଟ୍ ହେରିକ ସ୍ନାକ୍ସ ହେରିକା ଏସବୁ ଜିନିଷ ମୁଁ ଅନଲାଇନରେ କିଏ ଯେଉଁ ଲିକ୍ୱିଡ ଜିନିଷ ଧର ସର୍ଫ ଏକ୍ସେଲ ସର୍ଫ ହେରିକା ହେଲା କି ପେଷ୍ଟ ହେଲା। ଇଲେକ୍ଟ୍ରି ଜିନିଷ ଏ ହା ଯୋଉଟା କମ ରେଟ୍ ଭିତରେ ସେଟା ବେଶି ଦାମିକା ଜିନିଷ ତ ଅନଲାଇନରେ କିଣିବା ଟା ବି ଏଟାକୁ ଠିକ୍ ମନେ ମୋ ଠିକ୍ ଲାଗୁନି। କହିବୁନି ମାନେ ଅନଲାଇନରେ କଣ ତମ ଦୋକାନରୁ ଆଣିଥିଲେ କଣ ତମେ କହିବ କି ଦୋକାନକୁ କମ୍ପ୍ଲେନ୍ ଦେଇପାରିବ। ନାହିଁ ଆଜ୍ଞା ମୋର ଭଲ ପଇଲା କି ଖରାପ ରହିଲା ୱାରେଣ୍ଟି ଗ୍ୟାରେଣ୍ଟି ଉପରେ କିଛି କହିବ। ଅନଲାଇନରୁ ଆଣିଲେ କଣ ୱାରେଣ୍ଟି ଗ୍ୟାରେଣ୍ଟି କହିଲା ବେଳକୁ ସେତେବେଳେ କମ୍ପାନୀ କମ୍ପାନୀ ଶୁଣିବ ନାହିଁ। କମ୍ପାନୀ ଶୁଣିବନି ସେତେବେଳେକୁ ଅଫଲାଇନ୍
ଆଣିବାଟା ଠିକ୍। ଇଏ ତ ସାଇଜ ବି ଠିକ୍ ଆସେନି। ଆମର ଅନଲାଇନରେ ଆଣିବା ବି ଏବେ ବହୁତ ଫେକ୍ ବାହାରି ଗଲାଣି ଆମର ସବୁ ଯୋଉ ଆପ୍ସ ଅଛି ସବୁ। ଏ ମାନେ ଇଏ କରିବା ପାଇଁ ଆମ୍ବ ପରଚେଜ୍ କରିବା ପାଇଁ ସେ ସବୁ ଫେକ୍ ଆସିବ। ମାନେ ମୁଁ ଏବେ ବି ଗୋଟେ ଅର୍ଡର କରିଥିଲି ଆମର ଜୁଏଲାରୀ ସେଇଟା ବି ମୋର ଆସିଲା। ଭୁଲ ଭାଲ୍ ଆସିଲା। ଛିଡି ଯାଇଥିଲା। ମୁଁ ବି ଆଉ ତାକୁ ରିଟର୍ନ ବି କରି ପାରିଲିନି। ସେ ବହୁତ ହଇରାଣ ହବାକୁ ପଡୁଚି।
ହଁ ସେବା ଆପଣ ନିଜେ ଦେଖନ୍ତୁ। ଗୋଟେ ଦୋକାନକୁ ଗଲେ କଣ ସିଏ ଜିନିଷ ଟା କେୟାର ଫୁଲି ରଖିଥବ। ଅନଲାଇନରେ କଣ ଜିନିଷ ଆସିଲା, ଗୋଟେ ଟୁ ସିଏ ପକେଇଲେ ସିଏ ଯେଉଁ ପା ପାର୍ସଲରେ ଆଇଲା ସିଏ କଣ ତା ଉପରେ ତା ପରେ ଲୋଡ କରିକି ଅଇଁଲା ଜିନିଷଟା ଭଲ ଥବ କି ଖରାପ ଥବ, ତମେ ଆଉ କିଛି କରିପାରିବନି। ସେତେବେଳକୁ ଇଏ ‌କୋଉ କମ୍ପାନୀ, କମ୍ପ୍ଲେନ୍ ଦେଲାବେଳୁକୁ ସିଏ କହିବ ଯେ, ୟାର ଏଇଟା ଭିଡ଼ିଓ କରିକି କଲାନି କି ଇଏ କାଲନି କି ସିଏ କଲାନି, କମ୍ପାନୀ ଏମିତି କହିବ ଯାହାଫଳରେ ମାନେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହେବ। ଯାହାଫଳରେ ଆପଣଙ୍କର ଯେଉଁ ପଇସାଟା ଦେଇଛ ସେ ପଇସାଟା ପାଇଲା ବେଳକୁ ପାଇବ ପାଇ-ପାଇବନି। ଆଉ ଜିନିଷ ବି ଠିକ୍, ସେ ଆପଣଙ୍କୁ ଫଟୋ ଗୋଟେ ଦେଖେଇବ। କମ୍ପାନୀ ମାନେ ଫଟୋଟା ଦେଖେଇଦବ ବଡ ସା ଷ୍ଟେଜ୍ ଦେଖାଗଲା ବେଳେ କିନ୍ତୁ ଜିନିଷଟା ଆସିଲା ବେଳେ ଛୋଟ, ଯାହା ଫଳରେ ଆପଣଙ୍କର ମନନୀତ ହେବନି। ପୁଣି ରିଟର୍ଣ୍ଣ କର। ରିଟର୍ନ କାଲେ ପୁଣି ଦି-ଦି ଦିନ ତିନି ଦିନ ଲାଗୁଚି। ତା ପରେ ତ ଏବେ କଣ କମ୍ପାନୀମାନେ ସିପିଂ ଚାର୍ଜେସ୍ ବି କାଟିଲେଣି।
ହାଏ।
ସେ ଆପଣଙ୍କ ଧର ଯୋଉ ଜିନିଷଟା ଧର ଅର୍ଡ଼ର ପାଞ୍ଚଶହ କି ଛଅଶହ କି ସାତଶହ କି ଆଠଶହ ଟଙ୍କା ଗୋଟେ ଜିନିଷ ଅର୍ଡ଼ର କଲେ, ତା ଧିରେ ଚାଳିଶ ପଚାଶ ଟଙ୍କା ସିପିଙ୍ଗ୍ ଚାର୍ଜେସ ନଉଚି। ଆଉ ଆଉ ରିଟର୍ଣ୍ଣ କଲାବେଳକୁ ଆପଣଙ୍କର ସେଥିରେ ବା ତି-ତିରିଶ ଚାଳିଶ ଟଙ୍କା ଯୋଉଟା ସେଇଟାକୁ ଆଉ ଆସିବନି। ସେଇଟା କମ୍ପାନୀ ନେଇଗଲା, ଆପଣଙ୍କର ଯେତିକି ପେମେଣ୍ଟ ଦେଇଥେବେ ସେତିକି ଆସିବନି ତାର ପଚାଶ ଷାଠିଏ ସତୁରି ଟଙ୍କା କାଟିଦେବ। ଆଉ ବର୍ତ୍ତମାନ ଆଉ ବର୍ତ୍ତମାନ ବି ଅନଲାଇନ୍ କମ୍ପାନୀ ବାଲା ଇଏ କଲେଣି ଆପଣ ଥ-ଦି ଥର ଯଦି ଦୁଇ ଥ ଦି ଥର ଲାଗ୍ ଲାଗ୍ ରିଟର୍ଣ୍ଣ କରିଦେଲେ ତୃତୀୟ ଥରକୁ ଆପଣଙ୍କର ଏକାଉଣ୍ଟ ବନ୍ଦ କରିଦେବ। ଯାହା ଫଳରେ ଆପଣ ଯୋଉ ଦିନ୍‌ଷ କିଣିବେ ଆଉ ରିଟନ୍‌ କରିପାରିବେନି ବାଧ୍ୟ ହେଇ ଆପ୍ ପଣ ଭଲ ପଡ଼ୁ କି ଖରାପ ପଡ଼ୁ ଆପଣ ସେଇ ଜିନିଷଟାକୁ ରଖିଆକୁ ବାଧ୍ୟ। ହଁ ତେଣୁକରି ତା ପୂର୍ବରୁ ଆପଣଙ୍କର କାଇଁ ବେକାର ଅନ୍‌ଲାଇନରେ କାଇଁଆଣିବୁ ମୁଁ ଆନ୍‌ଲି ସେଇଥିପାଇଁ। ଆମେ କହିଲୁ ନାଇଁ ବରଂ ଅନଲାଇନ୍ ରୁ ନ ଆଣିକି ଅଫଲାଇନ୍ ରୁ ବରଂ ଯିବ ଏବେ ତ ଦୋକାନମାନାନଙ୍କରେ ସବୁ ତ କ୍ଲିୟରାନ୍ସ ହେଲେ ସବୁ ଡିସକାଉଣ୍ଟ ଲାଗି ତ ସେଇଥ୍ ପାଇଁ ସେଥର ବି ଯାଇକି ଜାଣିପାରିବ ଉଁ ନିଜର ବି ସାଇଜ୍ ଏବେ ମିଳେ ଏବେ ସବୁ ସାଇଜ୍ ମିଳିବ ତାପରେ ଅ ଆପଣ ନିଜ ମନପସନ୍ଦର ଜିନିଷ ବି ଆଣିବେ। ହଁ ଆପଣ ପାଇଁ ହଉ କି ପିଲାମାନଙ୍କ ପାଇଁ କି ପରିବାର ପାଇଁ।
ମୁଁ ବି ସେମ୍ ତି ବହୁତ ଥର ଆଣିକି ମୁଁ ବି ସେମ୍ ତି ମାନେ ବହୁତ ହଇରାଣ ହେଇଚି। ମୁଁ ବି ଗୋଟେ ଆମର ଅନଲାଇନ ରେ ମୋ ଶାଢୀ ଗୋଟେ ଅର୍ଡର କର୍ ଥିଲି ଆଉ ଏମ୍ ତି ମୋର ଆସିଥିଲା ଯେ ଫେକ୍ ଆସିଲା ମୋର।
ଆର
ମାନେ ଶାଢୀ ବଦଳରେ ସେଟା ଗୋଟେ ପୁରୁଣା ଜିନ୍ ପ୍ୟାଣ୍ଟ ଦେଇ ଦେଇେଥିଲେ। ଆଉ ମାନେ ଏନ୍‌ତି ମୋର ପ୍ରୋସେସିଂ ରେ ଅଛି କିନ୍ତୁ ମୋର ଗୋଟେ ଥର ପାର୍ସଲ ପଳେଇ ଆସିଲା ଫୁଣି ମୁଁ ତା ଆଉ ଏତେ ଜାଣିନି ନା ତ ଆମେ ତ ଘରେ ରହିଲୁ ଆମେ ତା ଆଉ ଜାଣିନୁ ମୁଁ ଅ ତ ପାର୍ସଲ ଅଫ୍ ଫୋନ ଆସିଲା ଯେ ଆପଣଙ୍କର ପାର୍ସଲ ଅଛି ଆଉ ଆପଣ ଆସିକି ନେଇଯାଆନ୍ତୁ ମୁଁ ଗଲି। ପାର୍ସଲ ଆଣି ଆକୁ ଦେଖିଲା ବେଳକୁ ଖୋଲି ସାରିଲା ପରେ ଆଉ ଅ ମାନେ ଫେକ୍ ବାହାରିଲା ମାନେ ତାଧିରୁ ଜିନ୍ ପ୍ୟାଣ୍ଟ ବାହାରିଲା ମୁଁ ଶାଢୀ ଅର୍ଡର ଦେଇଥିଲି ମୋର ଜିନ୍ ପ୍ୟାଣ୍ଟ ଆସ୍‌ଲା କିନ୍ତୁ ସେଡା ମୋର ପ୍ରୋସେସିଂ ରେ ଥିଲା ସେତେବେଳେ ଆଉ ମୁଁ ରିଟନ୍‌ ବି କଲା ଏଳକୁ ଅପସନ ବି ଦେଖଉନି ରିଟନ୍‌ ପାଇଁ କାରଣ ମୋର ତ ସେଟା ପାର୍ସଲ ଟା ଗୋଟ଼୍ ଟା ଆସିଚି ଭାରି ଫୁଣି ପ୍ରୋସେସିଂ ରେ ଅଛି ପୁଣି ତାର ଦି ଦିନ ପରେ ଆଉ ଗୋଟେ ସେଇ ଶାଢୀର ପାର୍ସଲ ଆସିଛି ବୋଲିକି ସେ ପୁଣି ଫୋନ ଆସିଲା ଏମତି ସେଡା ରିଟର୍ଣ ବି ହେଇ ପାର୍ ଲାନି ବହୁତ ହଇରାଣ ହେଲି ମୋ ପଇସା ବି ମତେ ଆଉ ମିଳିଲାନି ଆଉ ଏମ୍ ତି ହଇରାଣ ହବାକୁ ପଡୁଛି ଆଉ।
ହୁଁ ଆ ହ ଅପା ସେ ଦିନ୍‌ ଷ ବା ସେୟା ଅନ୍ ଲାଇନରେ। ଅନ୍‌ ଲା ଯେତିକି ଭଲ ସେତିକି ଖରାପ ଆପଣ ରିଟନ୍‌ କଲାବେେଳକୁ ସେ ସାଇଡ଼ ଦେଖ୍ କେଇବନି ସେ ପ୍ରଡ଼କ୍ଟ ଟା ହଁ ତାପରେ ଆମେ ତାକ୍ କଣ କରିବୁ?
ଟିକେ ଉଠି ଯାଇଚି ଅନଲାଇନ ଉପରେ ଆଉ।
ଆଜ୍ଞା।
ଆଉ ସେଥିପାଇଁ ନିଜେ ଯେତିକି ଯାଇକି ଦେଖିକି ଆଣିବା ଆମର ବି ଅନ୍‌ଲାଇନିରେ ବି ବହୁତ ଶସ୍ତାରେ ମିଳୁଚି କିନ୍ତୁ ଆମେ ବି ଯଦି ଦେଖିକି ଆଣିବା ବି ଆମର ସେଇ ପ୍ରାଇସ୍ ଭିତରେ ହେଇଯାଉଚି ପ୍ରାୟ ବଧେ ସବୁଆଡେ ଡିସକାଉଣ୍ଟ ଲାଗିଗଲାଣି ମାନେ ସବୁ ମଲରେ ଆମର ହେଲା ଆମର ସବୁଆଡେ ଡିସକାଉଣ୍ଟ ଲାଗିଗଲାଣି ନିଜେବି ଯାଇଗି ଦେଖିକି କମ ପ୍ରାଇସ ଭିତେରେ ବି ନେଇ ଆସିପାରିବେ।
ହଁ ସେ ବା ଆପଣ ଯାପଣ ଯେତିକି ପ୍ରାଇସ୍ରରେ ଚାହିଁବେ ଯୋଉ ହିସାବରେ ସେଇ ହିସାବରେ ଆଣିବେ ସେଥିରେ କଣ ସେ ଆମର ସେ ରେନ୍‌ ପାଆଁଶ ଟଙ୍କା କି ପାଆଁଶୁରୁ ହଜାର ଭିତ୍ ତ ଦେଖିଆ ଆମେ ସେଇ ହିସାବରେ ଦେଖିଆ ନା ଆମ ଅଧିକ କାଇଁ ଦେଖିଆ ଆମେ ଧର ରେଡ୍‌ଡେ ରେଗୁଲାର ୟୁ ପଖ ନା ହଁ କୁଆଡ଼େ ଯିବ ପାର୍ଟି ଘର ପାଇଁ ଦେଖିବା ଆମେ ସେଇ ହିସାବରେ ଆପଣ ସେ ସେ ସେତିକି ବ ବଜେଟ୍ ରେ ଆପଣ ଯେତିକି ବଜେଟ୍ ରଖିଥିବେ ସେତିକି ଜିନିଷ ବଜେଟରେ ଦେଖିଲେ ଆପଣ ଆଣିପାରିବେ। ହଁ। ହଁ। ତେଣୁକୁରି ଆମେ କଣ ଏଇ ଧର ଆପଣଙ୍କର କୁକିଂ ଅଏଲ ହଉ। କିମ୍ବା ଆଉ ଏଇ ଯୋଉ ବହି ଯୋଉ ଇଟିଂ ଯୋଉ ଇଏ ଆପଣଙ୍କର ସ୍ନାକ୍ ଚା ଆଇଟମ ହଉ ସେ ଆ ଆଇଟମରେ କଣ ସେଥିରେ ତ ଆପଣଙ୍କର ବହୁତ କମ୍ କାଟନ୍ତି ସେଥିରେ ବି ଡିସକାଉଣ୍ଟ ହେରିକା ଲାଗେନି। ଆଉ ଗାଁ ପଟେ ରହିଲେ ତ ଦୋକାନକରେ ଟଙ୍କେ ଦି ଟଙ୍କା କାଟିବେ। ତେଣୁକରି ଟିକେ ବଡ ପ୍ୟା ବଡ଼ ପ୍ୟାକେଟ୍ ଆଣିଲେ କଣ ସେ ଅନଲାଇନ୍ ଉପରେ ଆମେ ଟିକେ ମଗେଇଦଉ ସେ ଜିନିଷ ଆଉ। ବଡ଼ ପ୍ୟାକେଟ୍ ମଗେଇଦେଲି ସେଥିରେ କଣ ଫ୍ୟାମିଲି ପ୍ୟାକ୍ ଭଳିଆ ଅଛନ୍ତି ପିଲା ଏ ଯେଉ ନୁଡୁଲ୍ସ। ହେରିକା ହେଲା ଆପଣଙ୍କର ଯୋଉ। ହୁଁ ସେ ଯୋଉ ଅଟା ହେଲା ସେ ଚିନି ହେଲା।
ଆଜ୍ଞା ଏ ସବୁ ଜିନଷ ଅର୍ଡର କଲେ ଚଳିବ ଏସବୁ ଖାଇବା ଜିନିଷ ଉପରେ ହେଲା। ଏଇ ସବୁ ଜିନିଷ ଅର୍ଡର କଲେ ଚଳିବ କାରଣ ଏଥିରେ କିଛି ଇଏ ନାହିଁ ନାଁ ଆମର ଖାଇବା ଜିନିଷ ହେଲା ଆମେ। ଆଣିକି ସେରା ବିୁଛି ବହୁତ ସାରା ଏଇ ଟାଇପ ର ତୋ କପଡା ଉପରେ ହେଲେ ଟିକେ ଟିକେ ଗଲେ ଦେଖିକି ଆଣିଲେ ବେଟର ହବ ଆଉ।
ଆଜ୍ଞା ହଁ ସେଇପା କପଡ଼ା ଜିନିଷ ଉପରେ ଭରସା କମ୍ପାନୀ ଉପରେ। କରି ହବନି ସେ। ଦେଖେଇବେ ଗୋଟେ କଲର ଆପଣଙ୍କୁ ଆଟ୍ରାକ୍ଟୀବି ଲାଗିବ ଜିନିଷ ଆପଣ କହିବେ ଯାହା ହଉ ଭଲ ଜିନିଷ। ଛୋଟ ହେଇଯିବ ମୁଁ ମଗେଇଦେବି କି ଇଏ କରିବି କିନ୍ତୁ ଆପଣଙ୍କ ପାଖକୁ ଆସିଲା ବଳକୁ ସେ ଜିନିଷଟା କଲର ଏପଟ ହେଲେ ଆପଣଙ୍କ ମନଟା ଭଲ ଲାଗିବନି। ତେଣୁକ କିଣିବା ପୂର୍ବରୁ ସେଥି। ମାନେ ଯୋଉ କପଡ଼ା ଫପଡ଼ା ଜିନିଷ ହେଲେ ତ ନର୍ମାଲ ଦୋକାନରୁ କିଣିଲେ। ଭଲ ଆମ ମତରେ।
ଆଜ୍ଞା କିଏ ମାନେ ଗୋଟେ ଆଣି ଚନ୍ତି। ଆପଣ କି ଯଦି ଗୋଟେ କଣ କହିଦବ ନାଇଁ ଏଇଟା ଭଲ ଲାଗୁନି ଆଉ ମାନେ ସେଇଟା ଆଉ ତ ଆ ଆପଣଙ୍କର ବି ପସନ୍ଦ ଥିଲେ ଆପଣଙ୍କୁ ଲାଗିବ ଯେ ନାଇଁ ଏଇଟା ଭଲ ଲାଗୁନି। ମାନେ ଭଲ ହେଇନଥିବ। ଗୋଟେ ମନରେ ଗୋଟେ ଆସିବ ସନ୍ଦେହ ଟାଇପ୍ ର ତାକୁ ଏଠୁ ମାନେ ରଖିବାକୁ ଆ ଇଣ୍ଟରେଷ୍ଟ ରହିବେନି ଆପଣ ତାକୁ କେମିତି ରିଟନ୍ କରିବି କଣ କରିବି ଏଇ
ହଁ ସେ ବା ଆପଣ ମନ ଭିତରେ ଆସିବାକୁ ନାଁ ଏଇଟା କେମିତି ରିଟର୍ଣ୍ଣ କରିବାଟା ମୁଁ ଆଣିଲି କାହିଁକି ଭଲ ଲାଗିଲାନି ସେ କିଏ ଜଣେ କହିଦେଲେ ଭଲ ଲାଗିବନି ଜିନିଷ ଟା ଆଣିଲା ବେଳକୁ। ତେଣୁକରି ହୁଁ ତେଣୁକରି କାହିଁ ବେକାରରେ ସେ ଜିନିଷ ମଗେଇିବ। ନାଇଁ ଏବେ ସେଇଥିପାଇଁ ଅନଲାଇନରେ ଜିନିଷ ଉପରେ ଟିକେ ଭରସା ଯେତିକି ଭରସା ଅଛି ମାନେ ସିକ୍ସଟି ଫର୍ଟି। ଫୋର୍ଟି ଫର୍ ଫ ଫୋର୍ଟି ପରସେଣ୍ଟ ଜିନିଷ ତାପରେ ଲୋକ ବି ଅନେଇଚନ୍ତି ଖାଇବା ଟ। ଆମେ ମ ମ ବ ମ ମିଲ୍ ଟୁ ଟିଫିନ୍ ଟୁ ସବୁ ଜିନିଷ ଅନଲାଇନ୍ ଉପରେ ଲୋକ ବି ମଗେଇ ଦଉଛନ୍ତି। ଯାହାକୁ ଯୋଉଟା ଯିଏ ପାଇଛନ୍ତି। ସେ ଜିନିଷ ଲୋକ ଟିକେ କିଏ ପୁଣି ଜଣେ ମଗେଇଥେଲେ ଡ୍ରାଏ ଫ୍ରୁଟସ୍ ସବୁ ଏବେ ପେପରରେ ଦେଇଥିଲା ଗୋଟେ ଡ୍ରାଏ ଫ୍ରୁଟ୍ସ ଜଣେ ପନ୍ଦରଶହ କି ଷୋହଳଶ ଟଙ୍କାର ମଗାଇ ଦେଲେ। ସେ ପେମେଣ୍ଟ ଦେଲାବେଳକୁ ତାଙ୍କ ଅନଲାଇନ୍ ଯୋଉ ଇଏ ଏ ମା ଇଏ ହେଇଗଲା। ତାଙ୍କର ସବୁ ଏକାଉଣ୍ଟରୁ କଣ କଟିଗଲା। ତୁମେ ଭାରି କହି ଚାଲିଛି ଏଲୋକଙ୍କୁ ଭରସା ହେଇକି
ଆପଣ ଲଞ୍ଚ କରିସାରିଲେଣି, ଖାଇ ସାରିଲେଣି ଆପଣ?
ନାଇଁ ଆଜ୍ଞା ଏବେ ଟାଇମ ହେଇନି ଆମେ ସାଢ଼େ ଗୋଟେ ଏଳୁକୁ କରିବୁ ଆଉ।
ଆଜ୍ଞା ହଁ ହଉ ଆଜ୍ଞା ନମସ୍କାର ରଖୁଚି।
ବି ହେଇନି ସା ଆଜ୍ଞା ରଖୁଚି ନମସ୍କାର।